ହଁ ମ୍ୟାଡ଼ାମ ନମସ୍କାର।
ଆଜ୍ଞା। କଣ କରୁଛନ୍ତି?
ଏଇ ବସିଥିଲି ଟିକେ ଘର କାମ ସାରିକି ଆଉ।
ଆଁ ସେ ବସିଛି ଆଉ ସବୁ ଖ ନିତ୍ୟକର୍ମ ସବୁ ସାରିକି ବସିଛି ଆଉ।
ହଁ ହଁ ଆଉ ହଁ ହଁ ଭଲ୍ ଆଉ ଖାଇବା ସରିଲାନି?
ନାଁ ଖାଇବା ସରିନି ମୁଁ ବାସିଛି ଜଷ୍ଟ ଖାଇବି ବୋଲି ଆଉ।
ଓହୋ ଆଉ କଣ ରୋଷେଇ ଆଜି କରିବେ?
ରୋଷେଇ ସକାଳ ରୋଷେଇ ତ ସରି ଯାଇଛି ରାତି ପାଇଁ ପୁଣି ଗାଧଳ ପାଇଁ ହବ ଆଉ।
କଣ ସବୁ ରୋଷେଇ କଲେ ସକାଳେ?
ସକାଳେ ଆମର ହେଇଥିଲା ପରଟା ହେଇଥିଲା ଭଜା ହେଇଥିଲା ଆଉ ରୁଟି ଯିଏ ଖାଇବେ ତାଙ୍କ ପାଇଁ ରୁଟି ହେଇଥିଲା ଏଇ ସବୁ ଆଉ।
ଆଉ ରୋଷେଇ କଣ ଗାଧୁଆଳୁ ହବ।
ଖରା ବେଳେ ପୁଣି ଆମର ରୋଷେଇ ହବ ଆଜି ତ ଶନିବାରେ ଆମର ଆଇଁଷ ଖାଇବେନି ଆଉ ସେଥିପାଇଁ ସାଧା ହବ। ସାଧା ଜିନିଷ ହବ ସାଧା ଆଉ। ପରେ ହେଲେ ଖାଇବ ସମସ୍ତେ ଆଉ।
ଓହୋ ଆପଣ ପୁଅ କଣ କରୁଛି?
ପୁଅ ଶୋଇଲେଣି ଆଉ।
ହଁ ହୋ। ଆଉ କଣ ଖବର? କୁହନ୍ତୁ
ହଁ ଆଉ ଆପଣଙ୍କର ଖାଇବା ପିଇବା କଣ ହେଲା ସକାଳେ?
ହେଇଁ ଖାଇବା ପିଇକ ସରିନି ଆଜି ଟିକେ ଲେଟ୍ ହେଇଗଲା ଉଠିବା ଏଇ ଠାକୁର ପୂଜା ସରିଲା ଖାଇବା ହବ ଆଉ। ଏ ଲେଟରେ ଖାଆନ୍ତି ତ ଏଗାରଟା ହେଇଯାଏ ଖାଇବା ଖାଇବା ପସନ୍ଦ। ସବୁ ପ୍ରକାର ଆଇଟମ ହ ସାଧା ପଟିେ ମତେ ବେଶୀ ପସନ୍ଦ ଆଇସ ସେ ଟିକେ ମତେ ବେଶୀ। ଭଲ ଲାଗେନା ସାଧା ବରଂ ପସନ୍ଦ ଆ।
ହଁ ଆଇଁଷ ବି ବେଶୀ ନ ଖାଇବା ଭଲ। ଦେହ ପା ଆଜିକାଲି ଯେମିତି ସବୁ ଖରାପ ହେଲାନି ଆଇଁଷ ନ ଖାଇଲେ ଭଲ।
ପ୍ରାୟ ଲୋକ ଖାଉନାହାନ୍ତି ନା ସାଧା ଆପେ ସବୁ ଖାଇବ। ଭଲ ଦେହ ସୁସ୍ଥ ରହିବ। ସବୁ ଭଲ।
ହଁ ଆଉ ସବୁ ଫୁଲ ଗଛ ଫଛ ସବୁ ଆଉ ତ ବର୍ଷା ହୋଉଚୀ ପାଣି ଫାଣି ଦବାକୁ ପଡୁନଥିବ।
ନା ନାଇଁ ଏଇ ଫୁଲ ଗଛ ସବୁ ମୁଁ ଚାରା ସବୁ ଲଗାଏ ଛାତ ଉପରେ ଏଇ ବର୍ଷା ସିଜିିନ ଆସିଲେ ଏବେ ଏଇ ବର୍ଷା ସିଜିିନ ଆସିଲାଣି ହରଗୋଉରା ଗଛ ଲାଗିବ କାଲି ମଞ୍ଜି ପକେଇବି ବୋଲି ମନେ ପଡିଥିଲା ଆଉ ପକେଇନି ଆଜି ଯାଇଁ
ଆଉ ଗେ ଗେଣ୍ଡୁ। ତଳା ପକଉଛନ୍ତି ନା।
ଗେଣ୍ଡୁତଳା ବି ଅଛି ପଡିବ ସେ ଟିକେ ଲେଟ୍ ରେ ପଡେ ନା ବର୍ଷା ସରିଲା ପରେ ନହେଲେ ଧୋଇ ହେଇଯାଏ ମାଟିରେ।
ହଁ ହଁ ବର୍ଷା ଟିକେ କମ ବର୍ଷାରେ ପକେଇବେ ଆଉ। ଏ ବେବିତ କମ ବର୍ଷା ହୋଉଚି ପକେଇ ଦେଲେ ବି
ହଁ ମୁଁ ସେଇ ଇଏରେ ବି ବଗିଚାର କରିକି ଗୋଟେ ହଁ ୟୁଟୁବ ଚ୍ୟାନେଲ ଖୋଲିଥିଲି ତା ଦେହରେ ସେଇ ଫୁଲଫଳ ଫୁଲଫଳ ଏଇ ରୋଷେଇ ଫୋସେଇ ସବୁ ଛାଡୁଥିଲି ବହୁତ ଭିଉଜ ହୋଉଥିଲା ଏଇ ମଝିରେ ଟିକେ ଏବେ ଫାଙ୍କା ନାହିଁ ବୋଲି ଆଉ ଛାଡି ପାରୁନି। ବ୍ୟସ୍ତ କାମ ବ୍ୟସ୍ତ ଟିକେ ରହୁଚି ସେଥିପାଇଁ ଆଉ ଟାଇମ ହଉନି ଛାଡିବାକୁ ଆଉ।
ଆହା ଆଉ ଆପଣଙ୍କ ଗାଁ ରେ ସବୁ ଭଲ ସବୁ ରଜ ଭଲ ଭାବରେ କଟିଲା।
ହଁ ହଁ ଆମ ଗାଁ ରେ ସବୁ ଭଲ ହୁଏ ଆମ ଗାଁରେ ସବୁ ଭଲ ବୋଲି ସବୁ ବାହାରେ ରହୁଚନ୍ତି। କେହି ଆସିଲେନି ଏଥର ତ ସେମତି ଭଲ ବି ହେଇନି ଆଉ।
ଖେଳି ଦେଲେ ନାହିଁ।
ହଁ ଡୋଳି ଡୋଳି ତ ଲାଗିନଥିଲା। ସେ ଆମ ସେପଟେ ଜଣେ ଭାଉଜ ହେବେ ତାଙ୍କରି ବାଡିରେ ଗୋଟେ ଡୋଳି ଲଗେଇ ଥିଲେ ଡା ଶିଖିଥିଲେ ସେ ବହୁତ ଭଲ ସେ ତାଙ୍କର ଶାଢୀ ଫାଢ଼ି ପିନ୍ଧେଇ ଦେଇଥିଲେ ଭଲ ସେ ଏମିତି ଗୋଟେ ପାଳିଥିଲୁ ଆଉ। ବିଶେଷ କିଛି ହେଇନି ଆଉ।
ଆଉ ପିଠା କଣ ଖାଇଲେ ସବୁ?
ସବୁ ଘରେ ହେଇଥିଲା ଆଉ ପୋଡପିଠା କାକରା ପୁରି
ହଁ ଆମର ବି ଏଠି ଟିକେ ଭଲ ଭାବରେ ରଜ ପାଳିଲୁ ଆଉ ଟିକେ ଛୁଆଙ୍କ କାମ ଦାୟିତ୍ୱ ଟିକେ ବ୍ୟ ସ୍ତ ରହିଲୁ ଆଉ ଯାହା ଯେମିତି ହେଲା ଏକ ପ୍ରକାର ଭଲ ହେଇଚି ଆଉ।
ବେନା ଆଉ
ହଁ ଆଉ ଆପଣ ଆମର ସବୁ ଏଠି ରହିଚି ପୋ ଖରୀ ଅଛି ବିଲ ଅ ଛି ସେଇଠି ମଝିରେ ଗଛ ଅଛି ବଡ ବରଗଛ ଅଛି ସେଠି ଲାଗିଥିଲା ଆମର ଡୋଳି ଲାଗିଥିଲା ସେ ଡୋଳିରେ ପିଲାମାନେ ଖେଳିଲେ ଆମେ ବି ଟିକେ ଦେଖା ଦେଖି କଲୁ ଛୁଆ ଝଗଡା ଲାଗି ଜେ ପଡିଯିବ କିଏ ପୋଖରୀ ପୋଖରୀ ଅଛି ପାଖରେ ସେଥିପାଇଁ ଯାଇ ଟିକେ ଦେଖା କଲୁ ହଁ।
ପିଲାମାନଙ୍କୁ ସବୁ
ଦେଖା କଲୁ ତାପରେ ସେଠି ଛୁଆଙ୍କୁ ଜଗି ଖେଳି ଖେଳି ଆଣିଲୁ ପିଠା ବି ବହୁତ ପ୍ର କରା ହେଇଥିଲା। ପୋଡପିଠା ହେଇଥିଲା ଚକୁଳି ହେଇ ଥିଲା କାକରା ହେଇଥିଲା। ଆଉ ସବୁ ହଁ ପିଠା ପଣା ସବୁ କଲି। ଆଉ ଶାଶୁ ବି ଘରେ କଲେ ଏସବୁ କଥା ହେଲା ଆଉ ଆମ ଘରେ ବାପ ଘରେ ବୋଉ ବି ପି ମିିଠା କଲା ବହୁତୁ। ଖାଇଲେ ସବୁ ତାପରେ ସେଠି ସବୁ ରଜ ସବୁ ପାଳିଲା ସେ ସବୁ ତିନି ଦିନି ସବୁ ଭଲ ଭାବରେ କଟିଗଲା। ରାଜାଟି ଏଥର ଭଲ ହେଇଛି ବର୍ଷା ବି ଟିକେ ହେଇଛି। ଚି ଆଉ ପାଗ ବି ଭଲ ଅଛି। ଭଲ ଭାବରେ ଏଥର ଟିକେ ଶୃଙ୍ଖଳି
ଗରମ ତ ହଁ ଗରମ ତ ଆମେ ଇଆଡେ ଏପଟେ ବହୁତ ତେ ଥର ନା।
ଗରମ ଟିକେ ଏଥର ପ୍ରବଳ।
ହଁ। ସେ ବର୍ଷା ଟିକେ ହେଲା ବେଳକୁ ଟିକେ ଥଣ୍ଡା ଲାଗୁଛି ଭଲ ଲାଗୁଛି ଆଉ।
ହଁ ଆଉ ବାଡିରେ ସବୁ ପରିବା ଗଛ ଲାଗି ଚି ସେ ଅଳ୍ପ ଅଳ୍ପ ପରିବା ବାହାରୁଛି। ବାହାରିଲେ ବି ଗୋଟେ ବାଡିରୁୁ ଗୋଟେ ପରିବା ତୋଳି ଆଣିଲେ ଖୁସି ଲାଗଛି ଆ
ହଁ ସେଗୁଡା ସବୁ ବର୍ଷା ସିଜିିନ ଆସିଲାଣି ଲଗେଇଦେବେ। ଲଗେଇକି ନିଜେ ପରିବା
ଆପଣଙ୍କର ପିଜୁଳି ଗଛ ଅଛି ନା ନାହିଁ।
ହଁ ଆମ ଦାଣ୍ଡ ଦୁଆରେ ଏବେ ଜ ମାନେ ଆମର ଗୋଟେ ଆ ସେପଟେ ଥିଲା ଗୋଟେ ଜାଗା। ବହୁତ ବଡ ଗଛଟେ ଥିଲା ସିଏ ଏବେ ତାର ସିଏ ତାର ଏବେ ମରିଗଲା ସେ ତାର ଘଡଘଡି ଫଡଘଡି ମାରିଲା ବୋଧେ ସେଥିପାଇଁ ସେ ଗଛଟି ମରିଗଲା। ଏବେ ଆମର ଦାଣ୍ଡ ଦୁଆରେ ଗୋଟେ ଗ ଛ ହେଇଛି।
ହଁ।
ତା ଦେହରେ ନୂଆ ନୂଆ ଫଳ ଧରିଛି ଖା ହେଇନି ଆଉ। ଛୋଟ ଛୋଟ ଫଳିଛି ସେ ବଡ ହେଇନି ବଡ ହେଲେ ତା କଉ ଦେଖିବା
ପିଜୁଳି ଖାଇବାକୁ ଭଲ ଲାଗେ ନା ନାହିଁ।
ପିଜୁଳି ମତେ ବହୁତ ପସନ୍ଦ। ବହୁତ ଭଲ ଲାଗେ
ଆଛ।
ପାଚିଲା ଗୁଡିକ ଖାଇବାକୁ ଭଲ ଲାଗେ। ଏଇ କଞ୍ଚା କଞ୍ଚା ଟିକେ ଖାଇବାକୁ ଭଲ ଲାଗେ ଆଉ।
ଆଛା ଆଉ କଣ ସବୁ ଆଜି ସବୁ କୁଆଡେ ବୁଲାବୁଲି କରିବାକୁ ଯିବେ କି ନାହିଁ?
ନାଇଁ ଆମେ ରଜରେ ଜାହା ବୁଲିବାକୁ ଯାଇଥିଲୁ ଆଉ ଏବେ ତ ଘର କାମରେ ବ୍ୟସ୍ତ ଟିକେ ବୋଉ କୁ ହେଲ୍ପ କରିବାକୁ ପଡୁଛି। ସାହାଯ୍ୟ କରିବାକୁ ରଜରେ ମଞ୍ଜିଦ୍ ମନ୍ଦିର ଆଉ ବିରଜ ମନ୍ଦିର ସବୁ ପ୍ରକାର ବିଭିନ୍ନ ପ୍ରକାର ମନ୍ଦିର ଯାଇଥିଲୁ ଆଉ। ଗ ମନ୍ଦିର ପାଖରେ ଅଛି।
ଆଉ ସବୁ ଭଲ ଆପଣଙ୍କ ସବଟୁ
ହଁ ଆମେ ଏପଟେ ସବୁ ଭଲ
ଆଉ ବାହାଘର ସବୁ ଏଥର କାହାର ସବୁ ହେଲା ପରିବାର ଭିତରେ ନା ହେ
ବାହାଘର ଏଥର ଆମର ହବାର ଅଛି ଜଣେ ବଡ ଆପା ଝିଅଙ୍କର ତାଙ୍କର ବାହାଘର ଟା ଅଛି ଚବିଶ ତାରିଖ ଏ ସବୁ ବାହାଘର ଯୋଉ ନୀତି କ୍ରାନ୍ତି ସବୁ ହୁଏ ଏବେ ସେଗୁଡା ସବୁ ସେଗୁଡିକ ସବୁ ଚାଲିଛି ଆଉ।
ଆପଣ ବି ଆପଣ ବି ସେଠି ଯୋଗଦାନ କରୁଛନ୍ତି ନା ନାଇଁ
ଆଜ୍ଞା ଆଜ୍ଞା ଆମେ ଯାଉଛୁ ଆଉ ଆମେ ଯାଉଛୁ ଆମର ବଡ ଭଉଣୀଙ୍କରେ ଆସିଛନ୍ତି ସିଏ ଯାଇକି ତାଙ୍କର ଆମେ ତ କିଛି କରିବୁି ନା ସେ ସବୁ ସାହାଯ୍ୟ କରୁଛନ୍ତି ଆଉ ବୋଉ ଯାଉଛନ୍ତି।
ହ ହୋ
ହୁଁ। ସବୁ କଥା ଆଉ ଆଉ ହଁ।
ଆଉ କଣ ଖାଇଲେ ସକାଳେ?
ଖାଇବା ସତ କିଛି ହେଇନିପା କହିଲେନି ପୂଜା ସରିଲେ ଏବେ ଖାଇବୁ ଆଉ ଏମ ଟିକେ ଲେଟ ରେ ଖାଆନ୍ତି ସକାଳୁ ଟିକେ ବିସ୍କୁଟ ଫିସ୍କୁଟ ଖାଇଦିଅନ୍ତି ଚା ପିଇ ଦିଅନ୍ତି ଆଉ ଭୋକ ହୁଏନି। ହେ ଲଟ ରେ ଖାଆନ୍ତି ଆଉ ଏକ ଦସ୍ ଟା ଏଗାରଟା ହେଇଯାଏ ସକ୍ ଖାଳ ଖାଇବା ଗାଧା ବଳ ଖାଇବା ଦୁଇଟା ଏଇପରି ଆଉ
ଲେଟ୍ ଖାଇବା ତାହେଲେ ଆମର ବି ସେଇ ଶୀଘ୍ର ହେଇଯାଏ ଆଜି ଟିକେ ଲେଟ୍ ହେଇଗଲା। ଖାଇନୁ ଖାଇବୁ ଆଉ।
ନାଇଁ ନାଇଁ ଆପଣ ଟିକେ ଜଲଦି ଖାଇଦେବେ ଆପଣ ଛୋଟ ଛୁଆଟା ଅଛି ନା। ଆପଣ ଖାଇଲେ ସିଏ ପୁଅ ଭକେଇଥିବ ସିଏ ଖାଇବ। ଜଲଦି ଟିକେ ଖାଇଦେବେ।
ଆଁ ସିଏ ଭୋକଉନୀ ଖାଇବ ସେ ତାକୁ ଖୋଇଦେବି ଶୋଇଦଛି।
ଓ ଜଲଦି ଖାଇଲେ ତା କାମ ସାରିବେ
ହଁ ଛୁଆ କାମ ଟିକେ ଲେଟ୍ ହୁଏ ଆଉ
ହଁ ଆଉ ଆପଣ ପୁଅ କେତେ ମାସ ଚାଲିଲାଣି
ପୁଅ କୁ ଏଇ ଆଠ ମାସ ଚାଲିଛି ଆଉ
ଆଠ ମାସ ହେଲାଣି। ହଁ ତାହେଲେ ଆପଣଙ୍କପୁଅ ବର୍ଷା ଦିନେ ଜନ୍ମ ନା ଶୀତ ଦିନ?
ପୁଅ ହେଇଥିଲା ଅକ୍ଟୋବର ମାସରେ ଜନ୍ମ ହେଇଥିଲା ସିଏ। ସତାର ଏଇ ଅକ୍ଟୋବରରେଖି ଜନ୍ମଦିନେ ହବ। ଆଉ ତାପରେ ଆମର ହଁ। ତାରେ ଜନ୍ମଦିନ ଅକ୍ଟୋବରରେ ହବ ଆଉ ଛୁଆଟି ଯେତେବେଳେ ଜନ୍ମ ହେଇଥିଲା ତାର ବହୁତ ଦେହ ପା ଟିକେ ଅସୁସ୍ଥ ରହିଲା ସେଥିପାଇଁ ତା ହେଲ ବହୁତ ଦିନ ଆମକୁ ରହିବାକୁ ପଡିଲ ଏଇ ଥଣ୍ଡା ଜର କ କଫ ଟିକେ ବି ବେଶୀ ଲାଗି ରହିଲା ଛୁଆକୁ। ସେଥିପାଇଁ ଆମେ ଟିକ ବହୁତ ତ ହଇରାଣ ହେଇଗଲି
ଛୋଟ ପିଲାଙ୍କର ସେମିତି ଦେହ ଟିକେ ଖରାପ ହବ। ଛଅ ମାସ ଯାଏ ସେମାନଙ୍କ ଦେହ ଟିକେ ଖରାପ ହୁଏ। ଏ ମୋର ବି ଭଉଣୀର। ପୁଅ ଅଛି ତାର ବି ସେମିତି ଦେହ ସବୁବେଳେ ଖରାପ ହେଲା ଏବେ ଟିକେ ଭଲ ଅଛି। ତଥାପି ପାଣି ଫାଣି ହେଲା ବି ସବୁବେଳେ ଖଡର ଖଡର ହଉ ଛୋଟ ପିଲା ମ ଦେହ ଟିକେ ଖରାପ ରହିବ ଆଉ ଆଉମକୁ ଟିକେ ଜଗି ରଖିକି ଚଳିବାକୁ ପଡିବ।
ଆଉ କଣ କୁହନ୍ତୁ। ଭଲ ସବୁ କଣ? ଙ୍କର ଚଳ ମିିଳା ମିଶା ସବୁ ଭଲ ଅଛି ନା?
ହଁ ଆ ପରିବାର ଜଏଣ୍ଟ ଫ୍ୟାମିଲି ସମସ୍ତେ ବହୁତ ଭଲ। ହଁ ବହୁତ ଭଲରେ ଅଛନ୍ତି।
ହଁ
ହଁ ଜଏଣ୍ଟ ଫ୍ୟମିିଲ ବହୁତ ଭଲ। ଆପଣ ନେଇ ଆଣିଥୋଇପାରିଲେ ଭଲ ବୁଝିଲେ। ଆଉ ଯଦି ନ କହଲେ ତ କିଏ କହିବ କରିବ ଏମିତିଆ।
ହଁ ସବୁ ଖୁସି ବାସିରେ ରହିଲେ ସବୁ ଭଲ। ଆଉ ଆପଣ କଣ ସବୁ ପସନ୍ଦ କରନ୍ତି ଖାଇବା ପାଇଁ ନନଭେଜ ଖାଆନ୍ତିନି।
ନାଇଁ
ଭେଜ ର ଭେଜ ର କଣ ଟିକେ ଆ ଆପଣଙ୍କୁ ବେଶୀ ଭଲ ଲାଗେ।
ଭେଜ ଆଇଟ ସବୁ ପ୍ରକାର ଆଇଟ ମୋର ୟୁଟ୍ୟୁବ ଚାନେଲ ଅଛି ନା। ତଦ କରକ ଛଡ଼େ ଟିକେ ପନିର ମତେ ଏତେ ବିଶେଷ ଭଲ ଲାଗେନି ଏ ମିକ୍ସଚର ତରକାରୀ ହେଲା ସବୁ ପ୍ରକାର ପନିପରିବା ଟିକେ ପଡକି
ୟୁଟ୍ୟୁବ ହେଇ ଶୁଣା ଏା ଜଷ୍ଟ କରୁଥିବେ କିଛି ହେଇନଥିବ।
ନାଇଁ ସେମିତି କିଛି ହେଇନି।
ହଁ ସେଥିରେ ବି କିଛି ଭରସା ନାହିଁ। ସେଗୁଡ଼ା ଆଜିକାଲି ଯୁଗରେ
ହଁ ହଁ ସେଗୁଡା ହଉନି ନା ଆମେ କିଛି ଟ୍ରିକ ଜାଣି ନାହାନ୍ତି ସେମାନେ ପ୍ରାୟ ସବୁ କିଛି ଜାଣି ପାରୁଛନ୍ତି ଯୋଉମାନେ ସେମାନେ କରିକି
ତାପରେ ସେଥିରେ ଅତି ଭଲ ଯୋଉମାନୋନ କରୁଛନ୍ତି ଫେମସ ହେଇଯାଉଛନ୍ତି ତାପରେ ଅତି ଖରାପ ବି ଯିଏ କରୁଛନ୍ତି ସିଏ ହେ ସେ ତାପରେ ସେଥିରେ ସେ ଲାଇନ ସବୁ ଏତେ ଇଏ ଭଲ ବି ନୁହେଁ।
ଆଜ୍ଞା ଆଜ୍ଞା।
ସବୁ ଭଲ ଆଉ ଆଡଜଷ୍ଟ କରିପାରିଲେ ଭଲ ତାପରେ ଆମର ସେଟା ଆମେ ଜାଣିନଥିବା ଏଇ ସବୁ ଆଉ।
ହୁଁ। ୁଟ୍ୟୁବ ଚ୍ୟାନେଲ ଖୋଲି ଯ ଦେଖିବା ତାର ଭାଇରାଲ ହବ। ପ ତ ହବ ନହେଲେ ନାଇଁ ମୁଁ ଏମତି ଟାଇମ ପାସ୍ କରିବାକୁ ଗୋଟେ ଭିଡିଓ ଛାଡିଦିଏ ଆଉ। ତା ଦେହରେ ଗୋଟେ ଗୋଟେ ହଉ। ତୁ ଦେଖନ୍ତି ଦେଖି ଦେଖ ଦେଖ କିବା ହେଇଯାଏ ଗୋଟେ ଗୋଟେ ଭିଡିଓ
ୁ ଏବେ ଆଉ ପଛରେ ଟାଇମ ପାଇଲେ ପୁଣି କଥା ହେବା ଆଉ। ହଉ ର
ରୁହନ୍ତୁ ରୁହନ୍ତୁ ହଁ ନମସ୍କାର।